ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ଶୁବୁଛି। କଣ କରୁଛନ୍ତି?
ଏଇଠି ବସିଥିଲି। ଆପଣ?
ବସିଛି ଆଉ।
ଓହୋ ଖାଇ ପି ସାରିଛନ୍ତି।
କଣ ହଁ ହଁ ଖାଇ ପି ସାରିଲି। ଆପଣ ଖାଇ ସାରିଲେଇଁ।
ଖାଇିନି ଖାଇବି ଆଉ। ଟି
ଆଚ୍ଛା କଣ ଖାଇବେ?
ରୁଟି ଆଉ ଚିକେନ ତରକାରୀ।
ଆଚ୍ଛା ଆଚ୍ଛା। ଆମ ପାଇଁ ଟିକ୍
ଆପଣ କଣ ଖାଇଛନ୍ତି? ପଠେଇଦବା ଆଉ।
ଆଛା ନାଇଁ ନାଇଁ ଆମର ଆମର ମଟନ ହେଇଥିଲା। ମୁଁ ମଟନ ତରକାରୀ ଆଉ ରୁଟି ଖାଇଛି।
ଓହ ମଟନ ଖାଇକି ମତେ ଚିକେନ ମାଗୁଛ।
ହଁ। ତମେ ମଟନ ଖାଅନା ନା ସେଇଥିପାଇଁ କହୁଛି ଆଉ।
ଓହୋ ଓ ଧନ୍ୟବାଦ।
ଆଜ୍ଞା କହୁ ନାହାନ୍ତି।
ଦେହ ଭଲ ଅଛି ତ?
ହଁ ହଁ ଭଲ ଅଛି। ତମର ଦେହ ଭଲ ଅଛି?
ଆଉ ଘରେ ସମସ୍ତେ?
ହଁ ଘରେ ସମସ୍ତେ ବି ଭଲ ଅଛନ୍ତି। ବାପାଙ୍କ ଘରେ ସମସ୍ତେ କେମିତି ଅଛନ୍ତି କୁହନ୍ତୁ?
ହୁଁ ଭଲ ଅଛନ୍ତି।
ଆଚ୍ଛା। ଆଉ କଣ କୁହନ୍ତୁ?
ଆଉ କଣ? ଭଲ କଥା ସମସ୍ତେ ଘରେ ଭଲ ଅଛନ୍ତି ଭଲ କଥା ଆଉ
ହଁ ଆଉ ତମକୁ ଗୋଟେ କଥା କହୁଛି ଶୁଣ ଗୋଟେ ସାଙ୍ଗର ଲଭ ଷ୍ଟୋରି ବିଷୟରେ
ହୁଁ କୁହ ଶୁଣିୁଛି ମୁଁ
ହଁ ଶୁଣୁନାହାନ୍ତି ଆ ମାନେ ସେ ବି ମାନେ ମୋର ଗୋଟେ ସାଙ୍ଗ ଥିଲେ ହେଲା ସେ ଗୋଟେ ବ୍ୟା ରେ ହିଁ ଥିଲେ ହେଲା ହୁଁ ସେ ମାନେ ସ୍କୁଲରେ ପଢୁଥିଲେ ପଢୁ ଥିଲେ ଯେତେବେ ତାଙ୍କର ସେତେ ସେମିତି କିଛି ନଥିଲା ମାନେ ରିଲେସନସିପ ରେ ସେ ଦିଇ ଜଣ ନ ଥିଲେ ସ୍କୁଲ ପରେ ହି ତାଙ୍କର ସବୁ ହେଲା ହେଲା। ହୁଁ ତ ସେ ପୁଅ ଯିଏ ଥିଲା ହଁ ସେ ମାନେ ତାକୁ ବହୁତ ମାନେ ସ୍କୁଲରେ ପଢିଲା ବେଳେ ପିଲାମାନେ ଏମିତି ୟାଡୁ ସେଡୁ ନାଁ ର ଛିଡାନ୍ତି। ତ ତାକୁ ବି ଚିଡଉଥିଲେ ପ୍ରାୟ ହେଲା ତ ତାକୁ ଛେଳି ବୋଲିଲ କି ପ୍ରାୟ ପିଲା ଚିଡାନ୍ତି ଆଉ ସେ ଝିଅ ଟା ବି ତାକୁ ଚିଡାଏ ହେଲା
ଭାଇ ଛେଳି ବୋଲି ଡାକନ୍ତି କି?
ହଁ।
ତାପରେ
ଆହମ୍ ତାପରେ ସେ ଡାକନ୍ତି ତ ଦିନେ ସେ ଝିଅ କଲେଜ ଯାଇଥିଲା। କଲେଜ ରୁ ଫେରିଲା ବେଳେ ଦେଖିଲା ଦି ଜଣଙ୍କ ଦେଖା ହେଲା। ଦି ଜଣକ ଦେଖା ହେଲା ଇଏ ତାକୁ ବଜ ମାନେ ସେ ଯୋଉ ମାର୍କେଟ ଭିତରେ ତାକୁ ତା ନା ମାନେ ଛେଳି ବୋଲିକି ଡାକି ଦେଇଛି।
ମୁଁ ହେଇଲୋ
ହୁଁ।
ତ ଏତ ପୋଡା ଖରାପ ଲାଗିଥିବ କି ମାର୍କେଟ ଉପରେ ଛେଳି ବେଳି ଡାକିଦେଲା।
ଟା ଛେଳି ବୋଲିଳି ଲାଗିଦେଲା ତାକୁ ମାର୍କେଟ ଉପରେ ତା ଖରାପ ଲାଗିଥିବ ନା ଯାହାବ ହେଲେ
ହଁ। ନାଇଁ ସେ ଡାକିଦେଲା ଡାକିଲା ପରେ ସେ ଝିଅ ଟା କଣ କରୁଛି କହ ତ ଅ ତା ସେ ମାନେ ତାର ଆଉ ଗୋଟେ ସାଙ୍ଗ ପାଖରୁ ତା ନମ୍ବରଟା ଆଣିଲା।
ହୁଁ ହୁଁ।
ନମ୍ବର ଆଣିଥିଲା। ସେ ତାକୁ ପା ସରି ପହିବ ବୋଲିିଁ ଆଣିଥିଲା। ହେଲା ଦି ଜଣ କଥା ହେଲେ ବାସ କଥା ହଉ ହଉ ହେଇଗଲା ଆଉ।
ଆ ଭାଇ ବା ତମ ଲପସରୀ ଖୁସି ଲାଗୁଛି। ହ୍ୟାଲୋ?
ହଁ। ହ୍ୟାଲୋ, ହଁ। ହୁଁ, ସେ ବି ଜଣ ଏମିତି ହେଇକିି ହେଇଥିଲା ହେଲା। ହୁଁ ତ ସେ ଝିଅକୁ ବି ସେ କହିଲା। ହଁ, ମାନେ ଫିର୍ ବି ସେମାନେ କଥା ହେଲେ ବି ସେମାନେ ସାଙ୍ଗ ହିସାବରେ ହିଁ କଥା ହେଇଥିଲେ। ବୁଝିଲ, ହୁଁ କଥା ହେଲେ। ପରେ ସେ ପୁଅ ଟା ହେଲା ନାଇଁ ହଁ ସେ ଏମିତି ନର୍ମାଲି ଯେମିତି ସାଙ୍ଗ କଥା ହୁ, ସେଇ ହିସାବରେ କଥା ହଉଥିଲେ।
ହୁଁ।
ହ୍ୟାଲୋ।
ହୁଁ।
ହଁ ସେ ନର୍ମାଲି ସେମିତି କଥା ହଉଥିଲେ। ହୁଁ କଥା ହେଲା ପରେ ପରେ ସେ କହିଲା କି, ଉ ସେ ଝିଅ ହେଲା ହୁଁ ସେ ପୁଅକୁ ମାନେ କେତେ ବର୍ଷ ପରେ ଚାରି ବର୍ଷ ପରେ ବୋଧେ କହିଥିବ ହଁ ବୋଲିକି, କି ହଁ। ଚାରି ବର୍ଷ ପରେ ବୋଧେ ତାକୁ କହିଥିବ ଆଉ କି ସେ ଦି ଜଣ ହୁଁ ଦିଜଣଙ୍କୁ ଭଲ ପାଉଛନ୍ତି ବୋଲିକି, ବୁଝିଲୁ।
ଏବେ ସେ ରିଲେସନସିପରେ ଅଛନ୍ତି?
ହଁ ଅଛନ୍ତି ଅଛନ୍ତି।
ଓ ଭାଇ ବଢିଆ। ଆଉ ତାଙ୍କର ବାହାଘର କେବେ ଅଛି, ନା ବାହାଘର ହେଇଗଲାଣି?
ହଁ ହେଇନି ହେଇନି।
ଓ ହବ ଭଲ କଥା।
ହଁ।
ଯାହା ହଉ ତାଙ୍କର, ଏମିତି ଭଲ ପାଇବା କେତେ ବର୍ଷ ହେଲାଣି?
ହାଁ?
ତାଙ୍କ ଭଲ ପାଇବାଟା କେତେ ବର୍ଷ ହେଲାଣି?
ସାତ ବର୍ଷ ହେଇ ଗଲାଣି।
ୱାହ୍ ଭାଇ ୱାହ ସରି କୁହାରୁ ଭଲ ପାଇବା ସାତ ବର୍ଷ।
ହଁ ଆରେ ସେ ମାନେ ସେ ଝିଅ ଟା, ମାନେ ଦି ଜଣଙ୍କ ଦି ଜଣ ପଟରୁ ଥିଲା ବାସ୍ ସ ନା ଇଏ କହିପାରୁଥିଲା, ନା ସେ କହିପାରୁଥିଲା ଏମିତି ତା ତାଙ୍କର ମାନେ ଯେମିତି ରେ ରେଗୁଲାର ଗୋଟେ ଟାଇ ସେ ରଖିଥିଲେ ମାନେ ସାତଟା ବେଳୁ, ନାଇଁ ସନ୍ଧ୍ୟା ଛଅଟା ରୁ କ ଥା ହେବେ ରାତି ଦଶଟା ଯାଏ, ହେଲା ଯୋଉ ସେ ଦି ତିନି ଘଣ୍ଟା କି ଚାରି ଘଣ୍ଟା ଯାହାବି କଥା ହେଇଥିବେ, ସେ ପୁରା ଟୋଟାଲି ଦିନ ସାରା ଭିତରେ ଇଏ ପୁଅ କଣ କଲେ ସେ ଝିଅ କଣ କଲା ସବୁ
ମାନେ ନିଜ ବିଷୟରେ କିଛି ବି ନାହିଁ ସବୁ ଅନ୍ୟ ମାନଙ୍କ ଉପରେ।
ନାଇଁ ନାଇଁ ଅନ୍ୟ ମାନଙ୍କ ନୁହଁ ଦି ଜଣ ଦି ଜଣ ଯାହାବି କରିଥିଲେ ସେ ସବୁ ବିଷୟରେ ଗପୁ ଥିଲେ ହେଲା ହୁଁ ଆଉ ସେ ପୁଅ ସେତେବେଳେ ଅଫିସ ଯାଉଥିଲା ଇଏ ଝିଅ କଲେଜ ଯାଉଥିଲା ଥିଲା ତ ସେ ଝିଅ କଲେଜ ଆସି ପିଲା ଟିଉସନ କରେ।
ପୁରା ଠିକ ଠାକ ହେଇଯାଉଥିଲା କଥା ହେବା ପାଇଁ ଆଉ।
ହଁ। ତ ସେ ତାର ଜଲଦି ଜଲଦି କାମ ସରି ସାରୁଥିଲା ୟା ସହିତ କଥା ହ ବୋଲିକି ଆଉ ଇ ଝିଅ ବି କା ଜଲଦି ଜଲଦି କାମ ସାରଥିଲା ତା ସହିତ କଥା ବୁଲିକି। ଦି ଜଣ ଦି ଜଣଙ୍କ ସହିତ କଥା ହଉଥିଲେ
ଭାଇ ଏମିତି ଲୋକଙ୍କର ଗୋଡ଼ ତଳେ ପଡ଼ିବା କଥା ଏତେ ଟାଇମ୍ ଦେଇକି ରଖିବା।
ହଁ ତ ସେମାନେ ଏମିତି କଥା ହଉଥିଲେ ସବୁ ହୁଁ ଠିକ ଠାକ ତାଙ୍କର ଚାଲିଲା ଏମତି ଚା ଚାଲିଲ ଭିତରେ ସେ ମାନେ ଉ ଝିଅ ମଝିରେ ମାନେ ଜଣଙ୍କ ପାଖରୁ ସେ ଧୋକା ଖାଇଥିବା ଯୁଗୁରୁ ତ ସେ ସେ ପୁଅ ଉପରେ ଏତେ ମାନେ ଭରସା କରିପାରୁ ନଥିଲା। ତ ସେଇଥିପାଇଁ ସେଏ ତାକୁ ହଁ ବି କହିପାରୁନଥିଲା।
ସିଏ ଦ୍ଵିତୀୟ ପ୍ରେମ ଥିଲା ନା ସେଠି
ହଁ ସେଇଥିପାଇଁ ଟିକେ ଭରସା ଟା ଟିକେ ହଉନଥିଲା ତାକୁ ତ ସେଇ ହିସାବରେ ତାପରେ ସବୁ ହେଇଗଲା। ହଁ
ଯାହା ହଉ ଏମିତି କରିକ ତ ସାତ ବର୍ଷ ଗଲାଣି ଆଉ ସାତ ବର୍ଷ କଣ ସାତ ଜନ୍ମ ବି ପଳେଇବେ ଆଉ।
ହଁ ହଁ ଚାଲି ଯାଆନ୍ତୁ ବାସ୍
ହୁଁ।
ଖୁସି ଲାଗିବ।
ହଁ ହେଲେ ସେ ନୂଆ ନୂଆ ପ୍ରେମ ଟିକେ ଅଲଗା ଥିଲା ଏବେ ଟିକେ ତାଙ୍କର ପୁରୁଣା ହେଲା ପରେ ଝଗଡା ଅଧିକ ଟିକେ କେ ହଉଚି ଆଉ
ସେ ଯାହାବି ହଉ ସାତ ବର୍ଷ ବାହା ହେଇଥିଲେ ତାଙ୍କର ଦିଟା ପିଲା ରୁହନ୍ତେ।
ଆ କଣ କରିବେ ଏତେ କମ ବୟସରେ ତ ବାହା ହେଇ ପାରିବେନି ନା।
ହଁ।
ଗୋଟେ ଅପେକ୍ଷା କରୁଛନ୍ତି
ହୁଁ।
ବୁଝିଲ
ତାଙ୍କ ଅପେକ୍ଷା ଅପେକ୍ଷା ଦିନେ ଫଳ ଆଣିବ।
ହୁଁ। ହଁ କହ
ଆଉ କଣ କହିବା କୁହ ତମ ଖବର କଣ କେମିତି ଭଲ କୁହ।
ହଁ ଆମ ଖବର ସବୁ ଭଲ ଚାଲିଛି। ସବୁ ଠିକ ଠାକ।
ହୁଁ।
ଆଉ ତମ ଖବର କୁହ। ତମ ବିଷୟରେ କିଛି କୁହ। ଆମେ ଜାଣିବାକୁ ଚାହିଁବୁ।
ମୁଁ କଣ ମୁଁ ଉରେଇବି।
ଭଲ ସବୁ ଅଛି। ଲାଇଫ ବି ବଢିଆ ଚାଲ ଛିି ମସ୍ତ ତ ପୁରା।
ହୁଁ। ହଉ ହଉ ମୁଁ ରଖୁଛି।